ହାଲୋ ହାଲୋ।
ହାଲୋ।
ହଁ ଝି
ହଁ। ହଁ ସରିଲାଣି ତର କାମ? କଣ କହିଲେ?
ନା ଆମ କାମ କହୁ ସରିଲା କାମ କାମ ସରିିନି ଲୋ ମା। ସରିନି ତମର?
ମୋର ରୋଷେଇ ଚାଲିଛି ଆଉ ରୁଟି ଫୁଟି କରିସାରିଲାଣି। ହଁ ମୁଁ ରୁଟି କରିସାରିଲିଣି ତରକାରୀ ବସେଇଛି ଆଉ।
ଓହୋ କଣ ତରକାରୀ କରିଛ?
ହୁଁ ଏଇ ସୋଲା ବଡ ସୋଲା ତରକାରୀ ଭାବୁଲଛୁ
ହଁ। କଣ ଖାଇଛ ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ କିଛି ଖାଇନି ଖାଲି ବୋଉ ହେରିକାଙ୍କୁ ଚାହା କରିକି ତାଙ୍କୁ ଦେଇଦେଲି। ବାପାଙ୍କୁ ନିମିକି ଦେଇଥିଲି ସେ ତାଙ୍କର ଖାଇଲେ। ମୁଁ ଆଉ ଖାଇନି ସନ୍ଧ୍ୟା ସନ୍ଧ୍ୟା ଦେଇକି ଆସି ଅଟା ଫଟା ଦଳିନି। ଅଟା ଦଳି ସାରିଲା ପରେ ତାପରେ ହଉଛି ସୋଲା ଆଳୁ ଆଳୁ କାଟିକି ସୋଲା ଫୁଲା ଧୋଇକି ତାକୁ ସିଝେଇଲେ। ଦେଇ ସାରିଲା ପରେ ପୁଣି ଅ ରୁଟି ବେଲିକି ତାକୁ ପୁଣି ରୁଟି ସେକିଲିି ରୁଟି ସେକି ସାରିଲା ପରେ ମସଲା ବାଟି ମସଲା ଟା ପ୍ଲେନ ତରକାରୀ ଟା ଜଷ୍ଟ ବସେଇଛି ହେଲାଠୁ ପୁଣି ବାପା ବାପାଙ୍କୁ ଖାଇବାକୁ ଦେଇକିନା ତାପରେ ଆମେ ଖାଇବୁ ଆଉ।
ହଁ ହଁ।
ହୁଁ ଆଉ ଖାଇନି ଖାଇବା ପାଇଁ ଟାଇମ କେତେବେଳେ ମିଳୁଛି। କିଏ?
ଝିଅ ତମ ପାଖକୁ ଫୋନ କର
ହଁ ହଁ ସେ ଲଗାଏ କେତେବେଳେ କେମିତି ଲଗାଏ ମୁଁ ଲଗାଏ କଥା ହଉ ଆଉ।
ଓହୋ ଭଲ ଅଛନ୍ତି ସେ?
ହଁ ହଁ ଭଲ ଅଛି।
ହୁଁ।
ହୁଁ।
ମୁ କ
ତମେ ଭାଉଜ ମତେ ପାଞ୍ଚ ଥର କଲ ଦେଇଦବ।
ହଁ ନାଇଁ ସେ ଶୋଇପ ପଛରେ ଉଠେଇ ତମେ ତଠବ ହଟ ସୁପ ହ ନା କରଛି ସୁଧ ପଇସ ସ ହଁ ଝିଅ। ହ
ମୁ କହିଲି ମତେ ତମେ ଭାଉଜ ପାଞ୍ଚ ଥର ମୁଁ ତମକୁ ପାଞ୍ଚ ଥର କଲ ଦେଇଦେବି ହଁ।
ହଁ।
ହ୍ୟାଲୋ। ମୁଁ କହିଲି ମୁଁ ଆପଣଙ୍କୁ ପାଞ୍ଚଥର କଲ ଦେଇଦେବି ଆପଣ ମତେ ପାଞ୍ଚ ଥର କଲ ଦେଇଦବେ। ହ୍ୟାଲୋ ଶୁଭିଲାନି କି ଭାଉଜ?
କଣ ଗୋଟେ ସାଉଣ୍ଡ ହଉଛି। ସେଇଟା ଖଟର ଖଟର ହଉଚି। ତମର ବୋଧେ ସାଉଣ୍ଡ ହଉଛି।
ହଁ ସେଆଡ଼େ ପଛ। କଥା ହେଉଛନ୍ତି ତ ସେଥିପାଇଁ ଆଉ।
ହ। ତମେ ଫାଙ୍କା ଇଏ କୁ ହଁ ମତେ ଶୁଭିଲା, ଶୁଭିଲା ଶୁଭିଲା।
ମୁଁ କହିଲି ତମେ ମତେ ପାଞ୍ଚ ଥର କଲ୍ ଦେଇଦେବେ। ମୁଁ ତମକୁ ପାଞ୍ଚ ଥର କଲ୍ ଦେଇଦେବି ଆଉ।
ହଁ।
ହୁଁ, ହୁଁ।
ତମ ଝିଅ ରାତିରେ କଣ ଖାଏ। କଣ ଖାଉଚି ତମ ଝିଅ?
ସେ ଆଜି ଭାତ ଖାଇ ନଥିଲା ସିଏ ଭାତ ରାତିରେ ଖାଏ ଭାତ ଖାଏ ରାତିରେ। ଆଉ ଝାଡ଼ା ତାକୁ ଯୋଉ ଚୁଡ଼ା ଗୁଣ୍ଡ ଖୁଏଇ ଦେଲି ଖାଇଦେଇଛି ଆଉ ଖାଇବନି ରାତିରେ ଏକାଥରେ ଶୋଇବ ଆଉ।
ଓଁ ହୋ। ଆଉ ସେ ତମ ହଜବେଣ୍ଡ ସିଏ କଣ ଖାଇବେ ସେ ରୁଟି?
ହଁ
ସିଏ କଣ ଖାଇବେ ଝିଅ ସିଏ ରୁଟି ଖାଇବେ? ହ୍ୟାଲୋ। ହ୍ୟାଲୋ।
ହଁ।
ହ୍ୟାଲୋ।
ହଁମ୍ କୁ, କୁହ। ହ୍ୟାଲୋ।